ହ୍ୟାଲୋ। ହ୍ୟାଲୋ।
ହଁ କଣ କହୁଛ?
ଆଜ୍ଞା ଖାଇ ପି ସାଇଲେଣି।
ହଁ ହଁ।
ଆଉ କଣ କରୁଛନ୍ତି?
ହଁ ଏଇଠି ବସିଥେଲୁ ଗଡୁଥଲୁ ଆଉ।
ଆଜ୍ଞା।
ଗଡୁଥଲୁ ଗଡୁଥଲୁ ଏଠି ଗଡୁଥଲୁ।
ଆଚ୍ଛା ଆଉ ଫାଙ୍କା ଅଛନ୍ତି?
ହଁ କଣ କହିବେ କି କହୁ ନାହାନ୍ତି।
ଆଜ୍ଞା।
କଣ କହିବେ ଯଦି କହୁ ନାହାନ୍ତି।
ମୁଁ ଟିକେ ଆପଣଙ୍କ ସାଙ୍ଗରେ ଟିକେ ଜ୍ଞାନ ମାର୍ଗରେ ଆଲୋଚନା ପର୍ଯ୍ୟାଲୋଚ କରିଥାନ୍ତି।
ହଁ କୁହନ୍ତୁ କଣ କହିବେ ଯାହା ଜାଣିଥିବୁ ଆମେ କହିବୁ ଆଉ।
ଏଇ ରାମାୟଣ ବିଷୟରେ ଟିକେ ଆଲୋଚନା କରିଥାନ୍ତି ଆଉ।
ହଁ ଆଉ ରାମାୟଣ କହୁନାହାନ୍ତି।
ଆଜ୍ଞା
କଣ କହିବେ ରାମାୟଣ? କଣ କହିବେ?
ଏଇ ଯୋଉ ଲକ୍ଷ୍ମଣ ଶକ୍ତିଭେଦ ହେଇଥେଲା
ହୁଁ।
ସିଏ କଣ ପାଇଁ ଶକ୍ତିବେଦ ହେଲା ତାକୁ କିଏ କଲା?
ଲକ୍ଷ୍ମଣକୁ ବା ଶକ୍ତିଭେଦ କରିଥିଲା ଇନ୍ଦ୍ରଜିତ।
ନାଇଁ ମୁଁ ଶୁଣିଥିଲି ଯେ ରାବଣ କୋଉଟି ଥିଲା?
ହଁ ହଁ ବୋଧେ ହେଇଥିବ ରାବଣ କରଥିବ ଆଉ ଯୋଉ ସିଏ କାହିଁକି ହେଇଥିଲା ନା, ଯେତେବେଳେ ସୀ ସେତୁ ବନ୍ଧ ପ୍ରତିଷ୍ଠା ହଉଥିଲା ସେତିକି ବେଳେ ରାବଣ ରାମକୁ ଡାକିଥିଲେ ନା।
ହଁ।
ସେଥିପାଇଁକା ସିଏ ଯୋଉ ଲକ୍ଷ୍ମଣ କଣ କରିଥିଲେ ଗୋଟା ସର ଲୁଚେଇକିନା ନେଇଥିଲେ।
ଆଜ୍ଞା।
ସେଇ ଯୋଉ ସରଟାକୁ ଲୁଚେଇକି ନେଇଥିଲେ ସେଇଥିପାଇଁ ତା ତାଙ୍କୁ କହିଲେ ରାବଣ କହିଲେ ମୁଁ ବି ଖାଲି ଆଇଚି ତମେ ବି ଖାଲି ଆସିବ ଦେଖିଲା ବେଳକୁ ଲକ୍ଷ୍ମଣ ଗୋଟେ ସର ନୁଚେଇକିନା ନେଇଚନ୍ତି ରାବଣ ଆଉ ଜାଣିନି।
ରାବଣ ତାକୁ ସେଇଠି କହିଲା ଯେ ମୁଁ ଡା ଡାକିଥିଲି ମୋତେ ଡାକିଥିଲା ନିମନ୍ତ୍ରଣ କରିକି ଏଠିକି ଯଜ୍ଞ କରିବା ପାଇଁ ପ୍ରତିଷ୍ଠା କରିବା ପାଇଁ ଆଉ ଉ ଏଠିକି ଯୋ-ଆ ଆ-ଆସିବା ଦ୍ଵାରା ତମେ ତୀରଟା ତୁ ନୋ ଉ ଲୁଚେଇକି କଣ ପାଇଁ ଆଣିଥିଲୁ?
ଲକ୍ଷ୍ମଣ କଣ କହିଲେ?
ସେଇଠୁ ତୀରଟା ଯୋଉ ନୁଚେଇକି ଆଣିଥିଲା ରାବଣ ତାକୁ କହିଥିଲା ଦେଖ୍ ତୁ ଛଦ୍ମ ବେଶରେ କୋ-କ-କପଟ କରିକି ତୁ ମୋତେ ମାରିବା ପାଇଁ ତୀର ଆଣିଚୁ। କିନ୍ତୁ ତୁ ମନେରକ ଯେ ଏଇତିର ତୋ ଦେହେରେ ହିଁ ବାଜିବ।
ସେଇଥିପାଇଁ ଲକ୍ଷ୍ମଣ ଶକ୍ତିଭେଦ ହେଇଥିଲା।
ଶକ୍ତିିଭେଦ ହେଇଥିଲା କିନ୍ତୁ ଗୋଟେ କାରଣ ରାବଣ ଯେତେବେଳେ ଶକ୍ତିଭେଦ କରିଥିଲା ରାବଣ ଉ-ଲକ୍ଷ୍ମଣକୁ ଶକ୍ତିଭେଦ ମାରିନଥିଲା। ରାବଣ ମାରୁଥିଲା ବିଭୀଷଣକୁ। ରାବଣ ବିଭୀଷଣକୁ ମାରିବା ଭିତରେ ଲକ୍ଷ୍ମଣ ତା ସାମ୍ନାକୁ ଚାଲି ଆସିଥିଲା।
ହଁ ହ
ତେଣୁ ସେ ଶକ୍ତିଟା ଯାଇକି ଲକ୍ଷ୍ମଣ ଦେହରେ ବାଜିଥିଲା।
ଓହୋ।
ତିଟା ଏତେ ପ୍ରଚଣ୍ଡ ଥିଲା ଯାହାଫଳରେ କି ତାଙ୍କ ଦେହେରେ ବାଜିକି ପାତାଳର ପାତାଳ ଫୁଟୁକୁ ବି ପ୍ରବେଶ କର ଯାଇଥିଲା। ଯାହା ଫଳରେ କି ତାକୁ ଲକ୍ଷ୍ମଣଙ୍କୁ ଅଚେତ ଅବସ୍ତାରୁ ଉଦ୍ଧାରିବା ପାଇଁ ସବୁ କପି ସୈନ୍ୟମାନେ ଲାଗିଥିଲେ ଯେ ଲକ୍ଷ୍ମଣ କେମିତି ବଞ୍ଚିବେ ସେତି ମଧ୍ୟରେ ଜଣେ ବାନରସେନା ବାନରସେନା ସିଏ ଥିଲେ କେ-ଏ ଜମ୍ଭବ ଜମ୍ଭେବ। ଯିଏ କି ଭଲୁକ ରାଜା ସିଏ କହିଥିଲେ ଯେ ଲକ୍ଷ୍ମଣ ବଞ୍ଚିବାକୁ ହେଲେ ଗନ୍ଧମାର୍ଦନ ବୋଲି ଗୋଟିଏ ପର୍ବତ ଅଛି। ସେ ପର୍ବତରେ ଗୋଟେ ବୃକ୍ଷ ଅଛି। ସେ ବୃକ୍ଷରେ ସେ ବୃକ୍ଷର ନାମ ହୋଉଚି ବିଷଲ୍ୟକରଣୀ।
ହଁ। ତାକୁ
ସେଇ ବୃକ୍ଷର ସେଇ ବିଷଲ୍ୟକରଣୀ ଆଣିଲେ ଆଣିଲେ ଲକ୍ଷ୍ମଣ ବଞ୍ଚିବେ। ଆଛା ଏତେ ବଡ ବୃକ୍ଷ ପର୍ବତରେ ଯାହାଫଳ କି ଲକ୍ଷେ ଯୋଜନ ଏତେ ବାଟ ଯିବ କିଏ?
ହନୁମାନ ଯାଇଥିଲେ।
ହଁ ହନୁମାନ ଯାଇତେ ହନୁମାନ କହିଥିଲେ ଯେ ମୁଁ ଯିବି ନେଇକି ଆପଣଙ୍କର ଆଦେଶ ହେଲେ ମୁଁ ଏ ସାତ ସମୁଦ୍ର ଲଘି ପାରିବି। ସିଏ ସେଇଠୁ ଲ ମାନେ ଯାଇଥିଲା କିଏ ନା ହନୁମାନ।
ହଁ
ଯେତେବେଳେ ଗଲା ସିଏ ତାପରେ ପଢ଼ିଛି ସିଏ ସିଆଡ଼େ ହନୁମାନ ଗଲା। ଏଣେ ରା ଯେମିତି ଗଗନ ମାର୍ଗରେ ଉଡ଼ିକି ଯିବାଟା ରାବଣ ଦେଖିଲା କଲା ଇଏ ବୋଧେ କନ୍ଧ ମାର୍ଦନକୁ ଯାଉଛି ଏଇ ସମୟରେ ତାକୁ ଅଟକେଇବାକୁ ପଡିବ। ଯାହାଫଳ କି ଡେରି ହେଲେ ଲକ୍ଷ୍ମଣ ଆଉ ବଞ୍ଚିବନି। ତେଣୁ ସିଏ ରାବଣର ଗୋଟେ ମାମୁଁ ଥିଲା ତାଙ୍କ ନାମ ହଉଛି କାଳନେମି। ସେଇ କାଳ ନିମିକି ପଠେଇଥିଲା ଯେ ତୁ ଯାଇ କି ସେଠି ଅପେକ୍ଷା କର ସିଏ ସେଇ ବାଟେ ଯିବ। ତୁ ତାକୁ ପାଣି ପିଇବା ପାଇଁକା ନ ପଠେଇବୁ। ସିଏ ସେଠି ପାଣି ପିଇଲେ ତାର ଶୁଭ ହବ ବୋଲି ସିଏ ଯିବ ତାର ଶୁଭ ହେବ ଯେ ତୁ ଏଇ ଜାଗାରେ ପାଣି ପିଇକି ଗଲେ ତୁ ଠିକି ସମୟରେ ପହଞ୍ଚି ପାରିବୁ ବିଷଲ୍ଯକରୁଣି ଆଣିପାରିବୁ। ସିଏ ସେଇଠୁ ତାକୁ କହି ଯେମତି ମାୟା ବେଶରେ ପଠେଇ ଦେଇ ସେଠି ସେ କୁମ୍ଭୀର ରୂପ ଧାରଣ କଲା। ଇଏ ଯେତେବେଳେ ଯାଇକି ପାଣି ପିଇଚି। ସେଇ ସମୟରେ କୁମ୍ଭୀର ତା ଗୋଡ଼କୁ ଧରିଛି। ତା ଉ ହନୁମାନ ଗୋଡକୁ। ହନୁମାନ ଗୋଡ଼କୁ ଧରିଛି ହନୁମାନ ଗୋଡ଼କୁ ଯେମିତି ଧଇଲା ଇଏ ସେଇଠୁ ଭାବିଲା ମତେ ସିଏ ଆଉ ଛାଡୁନି। ଇଏ ମତେ ମାରିଦବ। ସେଇଠୁ ଇଏ ସେଇଠୁ କହିଲା କଣ? ନା ମୁଁ ଯଦି ୟାକୁ ଏଠି ନ ମାରିବି। ଇଏ ମୋତେ ମାରିଦବ। ହନୁମାନ ବାଧ୍ୟ ହୋଇ କଣ କଲା ତାକୁ ମାରିଦେଲା। ତାକୁ ମାରିକି ସେଇଠୁ ଗଲା ଗନ୍ଧମାଧନ ପେଇଁ ସେଠିକି ଯେତେବେଳେ ଯାଏ ଗନ୍ଧମାଦନ ପର୍ବତକୁ ସେଠି ଖୋଜିଲା।
କେତେ ଖୋଜିଲା?
ସେଠି ଖୋଜିଲା ଯାଇକି ସେଠି ଖୋଜିବା ଭିତରେ ସିଏ ଆଉ ପାଇଲାନି।
ହୁଁ
ସିଏ ଦେଖିଲା ଇଆଡେ ସମୟ ଗଢ଼ି ଯାଉଛି। ସେଇ ସମୟ ଭିତରେ ସୂର୍ଯ୍ୟାସ୍ତ ପୂର୍ବରୁ କେମିତି ଯାଇକି ପହଞ୍ଚିବ। ସିଏ ସେଇଠୁ କଣ କଲା ଗଲା ଗଲା ଯେ ସେଇଠୁ ଆଉ ତ ଫେରିବାର ବାଟ
ସିଏ ସେଇଠୁ କଣ କଲା ପା-ପର୍ବତକୁ ଉପାଡି ଆଣିଲା। ପର୍ବତ ଯେତେବେଳେ ଉପାଡିକି ନେଇଆଇଲା ଉପରେ ଉଡିକି ଫେରିବା ବାଟରେ ଯେତେବେଳେ ପାହାଡ ପର୍ବତ ନେଇକି ଆସୁଛି ଗନ୍ଧମାଧନ ପାହାଡ ନନ୍ଦୀ ଗ୍ରାମରେ ଭରତ ରାମଙ୍କର ପାଦୁକାକୁ ପୂଜା କରୁଥିଲା ସେଇ ସମୟରେ ପାଦୁକା ଉପରେ ରାମ ଏ ଯୋଉ ହନୁମାନଙ୍କର ଛାଇଟା ପଡିଗଲା
ଓହୋ।
ଇଏ ଜାଣିଲେ ଭରତ ଜାଇଁଲା ଯେ କିଏ ଏତେ ବଡ଼ ବୀର ଯେ ମୋ ଭ୍ରାତାଙ୍କର ପାଦୁକା ସେ ଉ ଉପରେ ତା ଛାଇ ପଇଲା
ଓହୋ।
ସେଇଠୁ କଣ କଲା ବାଟୁଳି ବିଧ କଲା। ବାଟୁଳି ବିଧ କରିବା ଭିତରେ ହନୁମାନ ଦେହରେ ବାଜିଲା ହନୁମାନ ପର୍ବତ ଧରିକି
ତଳୁ ଖସି ପଡିଲା।
ତଳକୁ ଖସିଲା ଖସିଲା ସେଇଠି ଯେ ଖସିବା ସମୟରେ ସିଏ ରାମ ନାମ ଜପ କରିକି ତଳୁକୁ ଖସିଲା। ଏ ରାମ ନାମ ଜପିଲା ବେଳେ ଭରତ ଆଶ୍ଚମ୍ବିତ ହେଇଗଲା। ଯେ ମୁଁ ତାକୁ ବାଟୁଳି ମାଇଲିି ଇଏ ରାମ ନାମ କାହିଁ ଜପୁଛି
ଓ ହୋ
ରାମ ନାମ ଜପିଆ ଭିତରେ ଖସି ଖସିଛି ତାପରେ ସିଏ ତାକୁ କହୁଛି ଯେ ତୁମେ ଗୋଟେ କାମ କର ତୁମେ କିଏ? ଯେ ଏତେ ବଡ ପର୍ବତ ଧରିକି ଏଠି ଉଡ଼ିକି ଯାଉଥିଲ। ସିଏ ଭାବିଲା ଭରତ ଭାବିଲା ଇଏ ଶତ୍ରୁ ତେଣୁ ସିଏ ରାମ ମ ଶୁଣିଲାଠୁ
ମିତ୍ର ବୋଲି ଭା
ନି-ନିରବ ରହିଲେ।
କାହିଁକି ନା ତାଙ୍କ ଭାଇଁ
ହନୁମାନ ହନୁମାନ ସେଇଠୁ ବୃତ୍ତାନ୍ତ ସବୁ କଥା କହିଲା ବୃତ୍ତାନ୍ତ କହିବା ଭିତରେ ଇଏ ସେଇଠୁ କହିଲା ଯେ ମୋ ଭାଇ କି କିଏ? ଏମିତି ଇଏ କରିଛି? ନାଁ ରାବଣ ମାରିଛି। ଆଉ ମୁଁ ରାବଣ ମାରିବା ଭିତରେ ମୁଁ ଗନ୍ଧମାଭ ଉ ଏମିତି ବିଶଲ୍ୟକରଣୀ ପାଇଁ ଯାଇଥିଲି। ଆଉ ବିଶଲ୍ୟକରଣୀ ପାଇଲିନି। ପର୍ବତ ସହ ଉପାଡ଼ି ଆଣିଛି। ଆଉ ମୋତେ କ୍ଷମା କର। ମୋତେ କେମିତି ଯିବାର ବାଟଟା ଦେଖାଅ। ଭରତ କଣ କଲା ନା ବା ଟୁଳି ସାହାଯ୍ୟରେ ପର୍ବତ ସହ ଉପୁରୁକୁ ମାଇଲା। ତାକୁ ଉଠେଇଦେଲା। ଉଠେଇଦବା ଭିତରେ ସିଏ ତାର ଆସିଲା। ଆସିକି ଇ ଲଙ୍କାରେ ପହଞ୍ଚି ଯେତେବେଳେ ସ ଅକ୍ତି ଭେଦ ଯୋଉଠାରେ ହେଇଥିଲା।
ଶୁଣନ୍ତୁ ଶୁଣନ୍ତୁ।
ଆଜ୍ଞା କୁହନ୍ତୁ।
ମୁଁ କହିଲି। ଯେତେବେଳେ ଯୋଉ ଯାଇଥିଲା ବିଷ୍ଵର କରଣୀ ପାଇଁକା ସେତେବେଳେ ସା ତ ରାତି ସାତ‌ ଅଁ ସାତ ରାତି ସାତଦିନ ଅନ୍ଧାର ହେଇଥିଲା। କାହିଁକି? ନା ସିଏ ଦେ ଖିଲା ରାତି ନେ ପାହିଗଲେ ଲକ୍ଷ୍ମଣ ଆଉ ବଞ୍ଚିବନି।
ହଁ।
ସେଥିପାଇଁକା ସିଏ ସୂର୍ଯ୍ୟ ଦେବ ତାଙ୍କୁ କଣ କଲା? କାଖେରେ ଜାକିଦେଲେ। କିଏ? ହନୁମାନ।
ହୁଁ।
କାଖେରେ ଜାକିକିନା ସେତିକି ବେଳେ ଉଁମ ଯୋଉ ଉଁ ଇଏ ଯୋଉ ଆଙ୍କର କଣ କହିଲେ? ଉଁ ଯୋଉ ଅନୁସୟା ସ୍ଵାମୀ କି କୁଷ୍ଠ ରୋଗ ହେଇଥିଲା।
ଅନୁସେୟା ବିଷ୍ଣୁ ଦାସ। ବିଷ୍ଣୁ ଦାସ କୁ ହେଇଥିଲା। ବିଷ୍ଣୁ ଦାସ ହେଇଥିଲା କଣ? ବିଷ୍ଣୁ ଦାସ ଗୋଟେ ଭଲ ସୁସ୍ଥ ଲୋ କ ଥିଲେ।
ହଁ।
ବିଷ୍ଣୁ ଦାସ ହଉଛନ୍ତି ଭଲ ସୁସ୍ଥ ଲୋକ। ଯେହେତୁ ସିଏ ବିଷ୍ଣୁଦାସ‌ ଓ ବିଷ୍ଣୁ ଦାସ ହଉଛନ୍ତି ସୁସ୍ଥ ଲୋକ। ସେ ଏ ସୁସ୍ଥ ଲୋକ ଥିଲେ। କିନ୍ତୁ?